ଚିକୁ ଭାଇ।
ଆଉ ଚିକୁ ଭାଇ ଏବେ ନାହାନ୍ତି ମୁଁ ଆକାଶ କହୁଛି।
ଆକାଶ ଭାଇ ଆକାଶ ଭାଇ କଣ କରୁଛନ୍ତି। କଣ ଏବେ ଆପଣଙ୍କ ପାଠପଢା କେମିତି ଅଛି।
ପାଠ ପଢା କିଛି ନାହିଁ ଆମର ସବୁ ମ୍ୟାମ ଫ୍ୟାମ ପଳଉଛନ୍ତି ଛାଡି ଛୁଡି କରି।
କଲେଜ ପ ଆପଣ ତାହେଲେ ଏବେ କୋଉଠି?
ମୁଁ ତ ଆମର ଗୋଟେ ରୁମ କମନରୁମ ଆଉ କୋଉଠି।
ଆ ଆଜ୍ଞା ଆପଣ ଏମିତି ସାଧାରଣ ଯୋଉ କକ୍ଷରେ ବହୁଛନ୍ତି। ଆ ଧ ଦେ ଆଉ ଆପଣ କେବେ ଆସନ୍ତୁ ଆମର ଡିପାର୍ଟମେଣ୍ଟ ଆଡକୁ।
ତମର ମୁଁ ଭାବୁଛି ମୋ ଆର୍ଟସ ରୁ ସାଇନ୍ସ ନେଇଛି ତ ଆମ ମ୍ୟାମ୍ ସବୁ ପଳଉଛନ୍ତି।
ଆଜ୍ଞା ଆଜ୍ଞା ଆଉ ଆଉ ଆପଣ ଆପଣଙ୍କ କଣ ମାନେ ଏଜ କେତେ ହେଲା ଏବେ ଆପଣଙ୍କ ବୟସ ଟା ଆଜ୍ଞା।
ହଁ ମୁଁ ଏବେ ନା ଅଠର ହେଇଛି ଆଉ।
ଆଜ୍ଞା ଅଠର ହେଇଛି ଆପଣଙ୍କୁ ଆଉ ମୁ ସେ ଅଣସ୍ତରୀ ହେଲାଣି ଆଉ ବୁଢା ହେଲି ମୁଁ ଆଉ କଣ କହିବି।
ଆଉ ତମ ନାତି ଫାତି ପଡୁଛନ୍ତି ମୋରି ବୟସରେ।
ହଁ ବା ସେଇ ତ ତମର କଲେଜ ନାଁ ଏଟା ବିଜେ ବି କଲେ। ବି ହଁ ବିଜେ ବି ବିଜେ ବି ନୁହ।
ମହର୍ଷି କଲେଜ ଅଫ୍ ନେଚୁରାଲ ଲ ବା।
ଓହୋ ସେଇ କଲେଜ ହଁ ମୋର ଗୋଟେ ନାଚୁଣୀଟେ ପଢୁଛି।
ଆଉ ନାତୁଣୀ ଯଦି ହବ ଟିକେ କଥାବାର୍ତ୍ତା ହେଇଥାନ୍ତେ।
ହଁ କଥାବାର୍ତ୍ତା କରଇଦେବି ଆପଣଙ୍କୁ ମୁଁ ଏବେ ଟିକେ ବ୍ୟସ୍ତ ଅଛି ଯୋଉ ପିଲାମାନଙ୍କ ମଧ୍ୟରେ ଅଛି ମୋ ପରିବାରରେ ଏବେ ଟିକେ ହଁ ଟିକେ ଶାନ୍ତି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
ହଁ ଏବେ ମୁଁ ସେଠି ହେବି ଟିକେ। ଆ ଆଉ କଣ କରିବା ଇ ଫି ତ ହେଇପାରୁନି ଟିକେ ଆପଣଙ୍କ ସହିତ କ ତଥାପି ଆପଣ ବହୁତ ହିଁ ମୋ ପାଇଁ ମୁଖ୍ୟ । ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆ ମୁଁ ଆଜି ଖାଇଛି ଚପଲ ଆଉ ସରି ଭାତ ଖାଇଛି ଡାଲି ଖାଇଛି ଆ ଖଟା ଟିକେ ତରକାରୀ ଟିକେ ହଁ ହଁ ନା ଆଉ ପନିର। ହୁଁ । ହଁ ଖାଇ ତ ପାରୁନି ଆଉ ଅବଶ୍ୟ ଏକତିରିଶ ଟା ଦାନ୍ତ ହେଇଯାଇଛି। ଆଉ ତଥାପି ନାଇଁ ବତି ଗୋଟେ ଭାଙ୍ଗି ଯାଇଛି ଆଉ ସେତିକି
କଣ ବାହାର କରିଦେଇଛି ବୋଧେ
ନା ନା ନାତି କହିଁକି ବାହାର କରିବ ଆଜ୍ଞା। ମୁଁ ସେମିତି ନା ମୂଷା ଦାନ୍ତକୁ ମୂଷାକୁ ଦାନ୍ତ ଦେଇକି ମୋ ଦାନ୍ତ ଦଉଥିଲି ମୂଷା ନେଇଗଲା ଆଉ ଦେଇନି ଏ ଏପର୍ଯ୍ୟନ୍ତ ଆଉ।
କହିବାକୁ ପଡ଼ିବ ଆଉ।
କହିବା ଆଉ ମୂଷାମାନେ ଆଉ ମୁ ମୋ ନାତି ଟୋକା ଦୁଷ୍ଟ ହଉଛି ଟିକେ। ଆଉ ଆପଣଙ୍କୁ କଣ କହ ହଁ କେବେ କେବେ ଉଡୁ କେବେ ଶିଡିିରୁୁ ପଡି ଯାଉଛନ୍ତି। କେବେ କେବେ କଣ ହଉଛି ତାଙ୍କର।
ତମ ନାତି ପୁରା ଯୋଶିଲା।
ହଁ କଣ କରିବା ଆଉ ନାତିଙ୍କ ମାନେ ଏୟା ଏମିତି ଟିକେ ବୟସ ଦୋଷ ଅଛି। ବୟସ ଦୋଷ ହଉଛି ଆଉ ନାତି ଏବେ ଯାଉଛନ୍ତି କାମରେ ଯାଉଛନ୍ତି ତାଙ୍କର ଅଛି
ଓହ କାମରେ ଲାଗି ସାରିଲେଣି?
ହଁ ହଁ, ବିଦ୍ୟାଳୟରେ ଅଛନ୍ତି ପିଅନ ଚାକିରି କରିଛନ୍ତି। ଆଉ ଆ ଆଉ ଗୋଟେ ନାତି ଆଜ୍ଞା। ହଁ ଏମିତି ଛୋଟ ଛୁଆ ଭଳିଆ। ତା ମୁଣ୍ଡଟା ଟିକେ ମାଡ ହେଇଯାଇଥିଲା ଛୋଟବେଳେ। ହଁ ମୁଁ ମୁଁ ତାଙ୍କୁ ସମ୍ଭାଳି ପାରୁନି ଏବେ ଟିକେ। ଟିକେ ଅ ଅ ଆଉ କଣ କରିବା ଆଉ। ବୁଢା ବୟସ ହେଲାନି ଆଉ।
ବୁଢା ବୟସ ହେଲାଣି ଆଉ। ସମ୍ଭାଳି ହଉନି ବୋଧେ ନାତିକି ଆଉ?
ଆଜ୍ଞା। ନାତୁଣୀ ନାତୁଣୀ ସେ ସେ ଠିକ ଠା ବାଟରେ ଅଛି ସେ ଯାଉଛି କଲେଜ ଥିଲି ଆପଣ ଦେଖୁଛି ଆପଣ ଯେତେ ବଡ ମୋଟ ଆପଣଙ୍କୁ କିଏ ନ ଦେଖିପାରିବ। ଆପଣ ଯ ଦରକାର ହଁ। ହଁ ଆପଣ ତ ଲୁଚି ବି ପାରିବେନି। ଆପଣଙ୍କ ଆଡଭାଣ୍ଟେଜ ସେଇଭଳିଆ ନାହିଁ। ଆପଣ ଲୁଚି ପାରିବି ପାରିବେନି। ଆଜ୍ଞା। ଆପଣ କଣ କରିବେ? ଆଉ ଆପଣଙ୍କୁ କଣ କହିବି ମୁଁ ଆଜି ଜଳଖିଆ ଖାଉ ଖାଉ ଆକ୍ଚୁଆଲି ମୋ ଭାତରେ ଟିକେ ଲୁଣ କମ ଥିଲା। ତ ଲୁଣ ପକେଇବି ବୋଲି ବୋହୂମା କୁ କହିଲି ଆଉ ବୋହୂମା ମୁତି ଦେଇ ଗଲା ମୁହଁରେ। ଆ ଲୁଣ ଲୁଣ କେ ହ ଲୁଣ ଆଉ
ଝିଅ ବୁଝୁଛିି ବାହାଘର କରେଇଦେବା। ସିଏ ବହୁତ ଜୋସିଲା ଅଛନ୍ତି ତ ଏଇ ବୟସରେ ବାହା ହେବା ଦରକାର।
ନା ନା ସେ ଛୁଆଟା ଟିକେ କାମ କର ଦାମ କରୁଛି ଆ କିଛି ରୋଜଗାର କରୁ। ରୋଜଗାର କରିଲେ ଏ ତାପରେ ଦେଖ ଦେଖୀଆ ବାହାଘର କଥା ଚିନ୍ତା କରିବା ଆଉ ଏବେ ତ ଆଉ କଣ ଆଉ
ନାଇଁ ନାଇଁ ମୁଁ ଗୋଟେ ଏବେ ଝିଅ ମୋର ପ୍ରସ୍ତାବ ହେଇଥିଲା ଘରକୁ। ମାନେ ମୁଁ ଟେ ମଝିରେ ଯୋଉ ମଧ୍ୟସ୍ତ୍ରୀ କାମ ନୁହଁ? ସେଇ କାମ ଟେ ମୁଁ ଟିକେ ବୁଝାବୁଝି କରେ ତମ ନାତି ଯଦି କହିବ ବୁଝିଦେବି ଆଉ।
ହଁ ମୁଁ ନାତି କହୁଛି ମୋ ନାତି ବହୁତ୍ ବଡ କଲେଜରେ ଅଛି। ଯେହେତୁ ସେ ପିଅନ ଚାକିରୀ ହୋଉଚି ତ ରୋଜଗାର ସେଇଭଳିଆ ତାଙ୍କର ମାତ୍ର ପାଞ୍ଚ ହଜାର ଟଙ୍କା ରୋଜଗାର ହଉଛି ଆଉ
ତେ କଣ ହେଲାଣି
ହଁ ଆଜି କାଲି ତ ରେଟ୍ ସବୁ ବଢି ଯାଉଛି। କେଉଁଠି ବାପା ଆମେ ଛଅ ହଜାର ନହେଲେ ଚଳିପାରୁନୁ। ଆଉ ଛ ଅ ଆଉ ଆଉ କଣ କହିବି ଆଉ ନାତି ନାତିକୁ ଟିକେ ଦରକା ଦକାର ଆମର ଯୋଉ ବାହାଘରରେ ଝିଅ ପି ହଁ ସେ ମାଲ ଅଧିକ ଦରକାର।
ହଁ ଯୋଉ ସାଗର ଭାଇବା ମତେ କଣ କଲ୍ କରୁଛନ୍ତି।
ସା ସାଗର ଭାଇ ଆଉ ତାଙ୍କର କାମ ନାହିଁ କିଛି ଆଉ କଣ କରିବା।
ମୁଁ ଗୋଟେ ବ୍ୟସ୍ତ କାମରେ ଅଛି ମତେ ଖାଲି କଲ୍ ଉପରେ କଲ୍ କରୁଛନ୍ତି କଣ କହିବି ତାଙ୍କୁ ଆଉ।
ହଁ ସାଗର ଭାଇ ବେଳେ ବେଳେ ମତେ ବି କଲ୍ କରନ୍ତି। ବା ମାନେ ଉଠେଇ ନ ପାରିଲେ ମତେ ବହୁତ୍ ପ୍ରକାର ଭଲ କଥା କୁହନ୍ତି ଯେହେତୁ ଏତେ ଭଲ କଥା ହଁ ଆଜ୍ଞା ମୁଁ ଶୁଣିପାରେନି ତ ମୁଁ ମୋ ନାତି ଟୋକାକୁ ଦେଇଦିଏ ନାତି ଟୋକ ଭଲ ଭଲରେ ଶୁଣିଦିଏ। ଆଉ ଆମର ତ ବୟସ ହେଲାହିଁ ଏବେ ଆଉ କଣ କରିବା ବାପ।
ତମ ନାତି ନାଁ ଟା କଣ କହିଲ?
ନାତି ନା ହଉଛି ଚନ୍ମେଇଜ।
ଓ ସେ ଯୋଉ ଫ୍ରି ଫାର ପ୍ୟଆର କି?
ହଁ ମାଇଗଣା ଅଗ୍ନିଶ ଖେଲୁଛନ୍ତି ଆଜ୍ଞା।
ଓହୋ ସିଏ ଭାଇ ପୁରା ଫ୍ରିବାର ଯୋଉ ମାଗଣା କଣ ମାଗଣା ଗୁଳି
ହଁ ଆଜ୍ଞା।
ମାଗଣା ନିଆଁ ବୋଧେ ସେଇଥିରେ ପୁରା ତାଙ୍କର ଯୋଉ ଖେଳ ସେ ବା ମାତି ଯାଇଛନ୍ତି।
ଆଜ୍ଞା ଜାଣି ଜାଣିଥିବେ ଆପଣ ଆପଣଙ୍କ ବୟସରେ ସେ
ଆ ଏତେ ଗୋଟେ ଗେମ୍ ରେ ମାତୁଥିଲା ଭଲ ନୁହଁ ପୁର ଜୋସିଲା ଅଛନ୍ତିନ ସେ ଭିତରୁ
ଜୋଷିଲା ରହିବେ ବୟସ ଦୋଷ ଆଉ କଣ କରିବା ଆଉ। ଆମେ କେତେ ଉୁଝିବୁ ତାଙ୍କୁ ଆଉ ସେ ବେଳେ ବେଳେ ବହୁତ ହୁଙ୍କାର ଛାଡନ୍ତି। ଆ ବେଳେ ବେଳେ ପାଗଳ ହେଇଯାଆନ୍ତି। ତାଙ୍କୁ ମାନେ କଣ ହୁଏ ତା ଦେହ ଟିକେ ଭଲ ରହୁନି ମୁଣ୍ଡ ମୁଣ୍ଡ ଟିକେ ଖରାପ୍ ରହୁଛି ଆଉ ସେ ନଉଛନ୍ତି ଇଂଜେକସନ ନଉଛନ୍ତି ଆ ବ୍ୟାୟୋଟିକ୍ ନଉଛନ୍ତି ତଥାପି ଦେଖିବା ଆଉ ରୋଗ ପ୍ରତି
ମତେ କାହିଁ ତାଙ୍କ ଗୁଣ ଟା ଟେ ଭଲ ଲାଗୁନି ତାଙ୍କୁ ଗୋଟେ ବାହାଘର ଫାଘର କଲେ ସାଇଜ୍ ହେଇଯିବେ।
ହଁ ବାହାଘର ପାଇଁ ହଉଛି ଆମକୁ ପ୍ରସ୍ତାବ ବହୁତ୍ ଆଉଛି କିନ୍ତୁ ତାଙ୍କର ଏଇ ପାଗଳାମି ଯୋଗୁ ବାହାଘରେ ହେଇପାରୁନି। ଯେହେତୁ କରିପାରୁନ ଆମେ ଆଉ କଣ କରିବା ଆମ କୁ ଟିକେ ଦରକାର ହଉଛି ପଇସା ପତ୍ର ଅଧିକ ଛଅ ହଜାର ଟଙ୍କା ଚାକିରି ହେବନି ସିଦ୍ଧାର୍ଥ ଭାଇ କିଏ କହିଲେ ଯୋଉ କଳା ହେଇକି ଯୋଉ ମୋ
ନାଇଁ ବା ସେ ଯୋଉ ବ୍ରହ୍ମେଶ୍ଵର ମନ୍ଦିର ଆଡେ ରହନ୍ତିନି
ବ୍ରହ୍ମେଶ୍ଵର ମନ୍ଦିରଟା କୋଉଠି କଟକରେ?
ସିଏ ସେଇ ପାଖାପାଖି ଏରିଆ ଲୋକ ତାର ଏଇନା ବାହାଘର ହେଇଛି ବା।
ଓ ହଁ କହ, କଟକରେ ହଁ ହଁ ମନେ ପଡିଲା ତାଙ୍କ କଥା।
ତାଙ୍କରି ବାହାଘର ଟା ମୁଁ ହିଁ ବୁଝିଥିଲି।
ଓହୋ, ଆ ହଉ ଆପଣ ଏଇ କାମ କରୁଛନ୍ତି କହୁନାହାନ୍ତି।
ମୁଁ ସେଥିପାଇଁ ତମ ନାତି କଥା ବୁଝୁଥିଲି ତମେ ତ କିଛି କହୁନ ଆଉ।
ନାତି କଥା ଆଉ କେମିତି କଣ କହିବି ନାତି ବୟସ ଟିକେ ଭଲ ଅ କିନ୍ତୁ ତା ବାସ୍ତୁ ବା ବାସ୍ତୁଶାସ୍ତ୍ର ଟିକେ ଭଲ
ସେ ବାସ୍ତୁ ଫାସ୍ତୁ କିଛି ନାଇଁ ତାର ଟିକେ ରହୁଛି ଟିକେ କଣ ଆଉ।
ଆଜ୍ଞା ଆଉ କଣ କୁହନ୍ତୁ। ଆ କଣ କରିବା ଆଉ ସିଏ ଗପୁଛନ୍ତି ସେ ଆଉ ବହୁତ ଗପନ୍ତି ସିଏ ବହୁତ ଯାହାକୁ ପାଆନ୍ତି ତାଙ୍କ ସହ ଗପନ୍ତି।
ସେିଲମାମାନ
ସେ ଜାଣିକି ଏମିତି ହଉଛନ୍ତି ପାଗଳାମୀ କରୁଛନ୍ତି। ତା ତାଙ୍କର କେବଳ ସ୍ୱାର୍ଥ ପୂରଣ ହବା ଦରକାର ତାଙ୍କ ସ୍ୱାର୍ଥ ବ ବେଳେ କେହି କିଛି କହିବେନି। ସେ କିନ୍ତୁ ଆଉ ସମ ସମସ୍ତଙ୍କ ବେଳେ ଟିକେ ଏମିତି କରନ୍ତି ଆଉ।
ଟିକେ ପାର୍ଟି କରୁଛନ୍ତି ଆଉ ଟିକେ ଗୋଟେ ଯୋଉ ମ
ଆଜ୍ଞା ଆଜ୍ଞା।
ସେଇଠି ଆମର ତମେ ଆସୁନ ତମକୁ ବସେଇଦବା।
ହଁ, ସେଇଠି ନାତିକୁ ନେଇଯିବା ତାଙ୍କ ଯଦି କଣ ଅସୁବିଧା ଥିବ ତମେ ଟିକେ ସମାଧାନ କରିଦବ। ସିଏ ବହୁତ ରିଲସ୍ ଦେଖୁଛନ୍ତି ହାଇ ଭଲ୍ୟୁମରେ। ପୁରା ମାନେ ସାଉଣ୍ଡ ଶବ୍ଦ ପ୍ରଦୂଷଣ କରୁଛନ୍ତି। ତାଙ୍କର ଆଉ କଣ ମାନବିକ ଜ୍ଞାନ ଅଛି କି ପରିବେଶ ଜ୍ଞାନ। କିଛି ନାଇଁ।
ବେଶ୍ କିଛି ନାହିଁ ସେ ପୁରା ତାଙ୍କୁ ଟିକେ ଦରକାର ହଉଛି ବୋଧେ ଆଉ।
ହଁ ଦେଇଦବା କି ଟିକେ ଆପଣ ମଙ୍ଗଳା ଫେରି ନେଇକି ଯାଉ କଣ ଦେଇଦିଅ।
ହଁ ମୁଁ ଦେଇଦେବି ଟିକେ ଡୋଜ୍ ଆଉ।
ଆଜ୍ଞା ଆଉ ମୁଁ ଯଦି କହିବେ ଏବେ ଏଇ କିଛି ସମୟ ପରେ ନେଇକି ଯିବି ତାକୁ। ଆପଣ ଥିବେ? ପଡିଆରେ ନା କୋଉଠି ଆପଣଙ୍କ ବିଦ୍ୟାଳୟ ବିଦ୍ୟାଳୟରେ।
ମୁଁ ଏଇନା କଲେଜରେ ଅଛି ଚାରିଟାବେଶିକି ତାକୁ ନେଇକି ଆସ। ବୁଝିଆ ଆଉ।
ଆଜ୍ଞା, ଆଜ୍ଞା, ଆଜ୍ଞା। ହଉ ଆଉ କେମିତି ଆପଣଙ୍କ ଦେହ କେମିତି ଅଛି?
ସେମତି କଣ ଆଉ କହିବି? ତମର ତ ଖାଇବା ପିଇବା କଣ ସେମିତି ଠିକ୍ ଠାକ୍ ଚାଲିଛି ତ। ବୁଢା ବୟସ ହେଲାଣି ଟିକେ ଦେଖି ଦାଖି ରୁହ ନାତିକି ଟିକେ ସମ୍ଭାଳ।
ହଁ, ଆଉ ଶରୀର ତ ଅସୁସ୍ଥ ରହୁଛି ଆଉ କଣ କରିବା। ହଉ ବାପା ବାପା ହଉ, ହଉ ବାପା ହଉ ରଖୁଛି।
ଓହୋ ତମର କାଷ ବାସ ହଉ ତମେ ରହ୍